ହାଲୋ।
ଲୋ।
କଣ କରୁଛ? ହାଲୋ।
ଥିଲି ଆଉ ହଁ।
ହ ହ ଆଉ ଦେହ ଭଲ ଅଛି? ହଁ ମୁଁ କହିଲି ଦେହ ଭଲ ଅଛି?
ହଁ ମୋର ପୁରା ଦେହ ବୋହୁତ୍ ଭଲ ଅଛି।
ହୁଁ।
ହୁଁ ହୁଁ ତା ତମେ ଭଲ ଅଛ ତମେ ଛଟି।
ହଁ ମୁଁ ଭଲ ଅଛି ହଁ ହଁ ଭଲ ଅଛି। ହଁ ହୁଁ।
ହବ ସ
ବର୍ଷା ତ ଆଜିକ ସପ୍ତାହ ହେଲା ଲାଗି ରହିଲାଣି ଯେ। ଛାଡିବାର ନାଁ ଧରୁନି। ଆଉ ଏବେ ବି ସୁଦ୍ଧା ବର୍ଷା ପୁରା ଢାଙ୍କିକି ରଖିଛି କହୁଛନ୍ତି ତ ସାତ। ତାରିଖ ଯାଏ ବର୍ଷା ହବ ଦେଖାଯାଉ କେବେ ଏ ବର୍ଷା ଛାଡ଼ିବ ଖରା ହବ।
ଇଆଡେ ବି ତ ସେମତି ଆଉ ବର୍ଷା ହଉଛି ଖରା ହଉଛି ମାନେ ଗୁଳୁଗୁଳି ପ୍ରବଳ ହଉଛି ମାନେ ଏମନ୍ତି ବର୍ଷା ଖରା ହଉନି କି?
ହୁଁ କପଡା ଗୁଡାକ ବହୁତ। ତୁ ରହିଲାଣି ସଫା କରିବାକୁ ଯେ ଖରା ହେଲେ ହିଁ ସଫା ହବ। ଆଉ ଖରା ହଉନି ଯାହା। ମାନେ ନିଜର ଖାଲି ଡ୍ରେସ ଧୁଆ ହଉଛି ଶୁଖା ହଉଛି ଆଉ ଝିଅ। ର ଆଉ ଘରେ ଅନେକ୍ ଏକ କପଡା ରହିଲାଣି ଯୋଉଟା କି ଖରା ହେଲେ ହିଁ ଶୁଖାହେବ।
ଆଉ ଝିଅ କଣ କରୁଛି?
ଝିଅ ତାଙ୍କର ଟିୟୁସନ ମିସ୍ ଆସିଛନ୍ତି ସେ ପଢୁଛି।
ଝିଅ ପାଠ ପଢ଼ିଲାଣି।
ହଁ ହଁ ଝିଅ ଏଇ ଦ ଅଢେଇ ବର୍ଷ ହେଇଥିଲା।
ହଁ।
ତାକୁ ଆମେ ପ୍ଲେ ସ୍କୁଲ ପଠେଇଥିଲୁ। ଆଉ ଆଉ ସେ ପ୍ଳେ ଆର ବର୍ଷ। ଏ ବର୍ଷ ଧାର ନର୍ସରୀ ହେଲା।
ହୁଁ ହୁଁ।
ହୁଁ ତେଣୁ ମୁଁ ଚାହୁଛି ଏବେ ବି ତାର। ପରୀକ୍ଷା ଅଛି ଆର ସପ୍ତାହରେ ଆଉ।
ପରିକ୍ଷା ଦବ ବା।
ତାଙ୍କର ଯେତିକି ତାଙ୍କ ହିସାବରେ ଯେତିକି ପାଠ ଏଇ ଲେଟର ହଉ କଲର ରଙ୍ଗ ହ କରିବା ହଉ ମାନେ ଯୋଉ ସମ୍ଭ ମିଳନ ହଉ ମାନେ ପିକଚର କୁ ପିକଚର ଛୋଟ ପିଲାଙ୍କ ମୁଣ୍ଡକୁ ବି ଚାହିଁ ଯାହା ତାଙ୍କ ସିଲାବସ ଅଛି ସେଗୁଡ଼ା ସବୁ ପରୀକ୍ଷା ଦେବେ ଆଉ।
ଓହୋ ଇଏ ପଢା ପଢି କରୁଛି ଟି।
ହଁ ହଁ ହଁ ନାଇଁ ଇଏ ମନେ ରଖି ଦଉଛି ସବୁ ପାଠ। ବହୁତ ଅଛି ଆଉ। ହଁ ସେ ପରା ମତେ ମାନିଲାନି ବୋଲିକି ତାଙ୍କ ମିସ୍ କହିଲୁ। ମିସ୍ ଟିକେ ପଢେଇ ଦେଲେ ସେ ପୁରା ପଢୁଛି ମାନୁଛି ଆଉ ଖାଉନ ଥିଲା ବି ମିସ୍ କୁ କହିଦେଲେ ଖାଇଦଉଛି ଆ
ଛୁଟି ଯୋଉ ଦେଇଥିଲେ ମଝିରେ ରଜ ଛୁଟି ସେଇଥିରେ ବୁଲାବୁଲି କରିଥିବ ବହେ ଆଉ।
ହଁ ମୁଁ ମୋ ମାନେ ବାପ ଘରକୁ ଯାଇଥିଲି। ସେଠି ସେଠି ଆମେ ରଜ ଛୁଟିଟା କଟେଇଥିଲୁ।
କେମିତି କଟେଇଲ ବା ପୁରା ମଜା କରିଥିବ ନା ଯେ ତେହେଲେ ଗାଁ କୁ ଯାଇଛ ଗାଁ ଗହଳି କଥା ଆମର ଏ ସହରରେ କୋଉଠି ମିଳୁଛି।
ହଁ ନିହାତି ଗାଁ ର ମଜା ଅଲଗା।
ହୁଁ।
ଆମେ ରଜ ଛୁଟି ପାଞ୍ଚ ଦିନ ପୂର୍ବରୁ ଆମେ ଯାଇଥିଲୁ ତାର ସ ପୂର୍ବରୁ ଯାଇ ଥିଲୁ ତାପରେ ମୋର ଭଉଣୀ ଆସିଥିଲେ ତାଙ୍କ ପିଲାମାନେ ବି ଆସିଥିଲେ ଛୁଟି ନା। ସବୁ ପିଲାମାନଙ୍କର ଇଚ୍ଛା ଗୋଟେ ଆମେ ମାମୁଁ ଘର ଯିବୁ ଛୁଟି ହବ। ମାମା ଆମେ ମାମୁଁ ଘରକୁ ଯିବା ସବୁ ପିଲା ଯାଉଛନ୍ତି ଦେଖୁଛନ୍ତି ଜାଣୁଛନ୍ତି। ହଁ ସିଏ ବି ତାର ବଡ ଆଗ୍ରହ ଗାଁକୁ ଗଲେ କାହିଁକି ନା ଏଠି ତାର କେହି ସାଙ୍ଗ ନାହାନ୍ତ ଗୋଟେ ଘରେ ରହିଲା ଆଉ ସେଠି ଯେହେତୁ ମାନେ ସେଠି ଖୋଲା ମେଲା ଏକ ଥିରେ ତାକୁ ଖେଳିବା ପାଇଁ କି ପୁରା ମାନେ କିଛି ରୋକ ନାହିଁ। ସେ ଦାଣ୍ଡ, ବାରି ତାପରେ ଛାତ ଉପର ଆଉ ପଡିଶା ଘର ସବୁ ଯୋଉ ଆମର ଦାଦାଙ୍କ ଘର ଆଉ ଯୋଉ ପାଖାପାଖି ପଡୋଶୀ ଘର ସେଠିକି ସେ ଯାଉଛି ତାପରେ ସେଠି କୁକୁର ବିଲେଇ ଆଉ ଛେଳି ଗାଈ ସେ ଦେଖି ବହୁତ ଖୁସି। ଆଉ ସେ ସେମାନଙ୍କୁ ଧରୁ ଛି ମନା କଲେ ବି ସେ ବିଲେଇ ଛୁଆଙ୍କୁ ଧରନି ତାକୁ ଧରିବ ହେଲା ଆଉ ଏଠୁ ଯାଇ ହଁ ଏଠୁ ଯାଇକି ଡାକିବ ତାର ଯିଏ ଆଈ ହିସାବରେ ହେବେ ତାଙ୍କୁ ଡାକିବ ଆଣ୍ଟି ଆଉ ହେଲା ଆଉ ଗାଁ ର ସବୁ ଜାଗାକୁ ହଁ ସବୁ ଯାକ ପିଲାଙ୍କ ନାଁ ମନେ ରଖିଛି। ଏ ଡୁଡି ଦିଦି ଡୁଗ ଗୁ ମାମୁଁ, ଆଉ ଗୁଗୁ ମାମୁଁ, ଆଉ ତା ତା ମାମୁଁ ନା ହରିଆ ମାମୁଁ। ହେଲା ଏମିତି ସବୁ ମନେ ରଖିଦେଇଛି।
ହଉ ମାନେ ମନେ ରଖିବା ଶକ୍ତି ଟା ପ୍ରବଳ ଅଛି ଆଉ।
ହଁ ହଁ ଆଉ ସେଠି ଟିକେ ଗାଁ କୁ ଗଲେ କଣ କି ଆ ଗାଁ ରେ ଆମର ବିଭିନ୍ନ ପ୍ରକାର ଶାଗ ମିଳେ। ଆଉ ସେଠି ସେ ମୋ ଭଉଣୀ ଭଲ ରାନ୍ଧେଁ ଆଉ ବୋଉ ବି ଭଲ ରାନ୍ଧନ୍ତି। ସିଏ ଭଲ ସବୁ ବିଭିନ୍ନ ପ୍ରକାର ଶାଗକୁ ମିଶେଇ ତାକୁ ଟିକେ ଭାଜିିବେ। ଶାଗ ଭଜା ତାପରେ ଗୋଟେ ପସନ୍ଦ ଲାଗେ ଗାଁ ରେ ରାଈ ଗୋଟେ ଜିନିଷ ଭଲ ଲାଗେ। କଖାରୁ ଡଙ୍କ ଗାଁ ରେତ ସବୁ ଆଭେଲେବଲ ତାପରେ ହଁ। ବେସର ପଟା ଦିଆ ହେଇକି ସେ ଡଙ୍କ ପଣସ ମଞ୍ଜି, ପୋଇ ଆଉ ଏମ କି ମିଶେଇକି ସବୁ ରାଇ ଆଉ ଏମିତି ଭଲ ଲାଗେ। ବାକି ମାନେ ସହର ଆଉ ଗାଁ ର ଖାନା ମିଶାମିସି ସେଠି ମିଳେ। ଆଉ ପିଲାମାନଙ୍କର ତ ଇଚ୍ଛା ଆମେ ଚାଉମିନ ଖାଇବୁ ମାମା ମ୍ୟାଗି ଖାଇବୁ ଏସବୁ ଇଚ୍ଛା ସକାଳ ବେଳା ତାଙ୍କ ପାଇଁ ଟିଫିନ ବନିଗଲା ସେମାନେ ସବୁ ଖାଇଲ। ଆମେ ଯିଏ ଯେମିତି ଖାଇକି ତାପରେ ଲାଗୁ ତାପରେ ବାଡି ବଗିଚା ସବୁ ଯାଉ ଟିକେ ବୁଲିବାକୁ। ଆମର ପାନ ବର୍ଜ୍ୟ ଅଛି ଆଉ ଆଜି ଯଦି ପାନ ହଁ ପାନ ଗର୍ଜକୁ ଟିକେ ଗଲୁ ବୁଲିଲୁ ସେଠି ଗୋଟେ ଲେମ୍ବୁ ଗଛ ଲାଗିଛି। ଲେମ୍ବୁ ଗଛ ଦେଖିଲୁ ତାପରେ ସେଠି କେତେ ଲେମ୍ବୁ ଫଳିଛି। ତାପରେ କଦଳୀ ଗଛ ଲାଗିଛି ଆମ୍ବ ଗଛ ଲାଗିଛି। ପୁରା ଯାଉ ଦେଖୁ ତାପରେ ବୋଉ ବି ବାଡିରେ ପନିପରିବା ଲଗେଇଛନ୍ତି। ଆ ଯୋଉ ଆମର ଝୁଡଙ୍ଗ କଲରା ଆଉ ତାପରେ କାକୁଡି ପୋଇ ଏସବୁ ଦେଖ ଖୁ ତୋଳି ତାଳିକି ଆଣୁ ତାପରେ ରାନ୍ଧି ବାଢିକି ଖାଉ।
ତା ରଜ ଟା ତାହେଲେ ଏମିତି ଯାଇଛି?
ହଁ ଆଉ ସେଠି ସବୁ ଆଉ ତାର ବାବା ଆଉ ତାର ପିଇସି ଜଣେ ସବୁ ଡ୍ରେସ ପଠେଇଥିଲେ ଦି ତିନିହଳ ଡ୍ରେସ ଆଉ ପ୍ରତି ରଜରେ ଗୋଟେ ଡ୍ରେସ ପିନ୍ଧିବ ତାପରେ ପିଠାପଣା ଖାଇବ ହଁ ଆଉ ତାର ପିଇସ ବି ସେଠିକି ଜଣେ ଯାଇଥିଲେ। ଗୋଟେ ରଜ ଦିନ ସେଠି ବି ଆମେ ମନ୍ଦିର ଯାଇଥିଲୁ ଆମ ପାଖ ଖରେ ଗୋଟେ ଶିବ ମନ୍ଦିର ଅଛି। ଆଉ ସେ ଠିକି ଆମେ ଯାଇଥିଲୁ ଆଉ ତାପରେ ଆ ପୁରୁଣା ସାଙ୍ଗସାଥି ସବୁ ମନ୍ଦିରରେ ଦେଖା ହେଲେ ବଡ ଖୁସି ଲାଗେ। ଆଉ ଏମିତି ହେଇଛି ରଜ ଟା କଟେଇଥିଲୁ ଆଉ
ଆଉ ଝିଅ ତ ବହୁତ କାନ୍ଦିଥିବ ରଜ ପରେ ଘରକୁ ଆସିଲା ବେଳେ
ନାଇଁ ନାଇଁ ସେ ମାନେ ସେଠି ଦି ଚାରି ଦିନ ରହିଗଲା ପରେ ସେ କହିଦିଏ ମାମା ଆମେ ଆମ ଘରକୁ ଯିବା ଆଉ ଗୋଟେ ଅସୁବିଧା ତାର ହୁଏ ଯେ ଯୋଉ ଆମର ଯେହେତୁ ଗାଁ ସେଟା ଅବଶ୍ୟ ସେଇଟା ଥଣ୍ଡା ଲାଗେ ଯେହେତୁ ଗାଁରେ ଗଛ ଲତା ଅଛି ପବନ ଆମେ ମାନୁଆଲି ଆମକୁ ଚଳିଯାଏ ଆମକୁ ଥଣ୍ଡା ମାନେ ସେଇଟା ଯୋଉ ମାତ୍ର ଟା ଆମକୁ ସହ୍ୟ ବାକି ସେ ଯୋଉ ଏଠି ଆଦତ ପଡିଯାଇଛି ତାର ଏସି ରେ ଶୋଇବା ଟା ତେଣୁ ସେ ଗୋ ଗୋଟେ ଦିନ ଦି ଦିନ ପୁରା ଗରମ ହେଇଛି ଯେମିତି ଅତ୍ୟ ଧିକ ଗରମ ହେଇଛି ସେ ରାତିରେ ଶୁଏନି। ଜିଦି କରେ ନାଇଁ କିି ମତେ ଏସି ଲଗାଅ ଏରେ ମାମୁଁ ଘରେ ତ ଏସିି ନାହିଁ। ନା ତାହେଲେ ବାବାଙ୍କୁ କୁହ ଏସିି ଆଣିକି ଆସିବେ। ଏମିତି କହିକି ହଁ ଏମିତି କହିକି ଦିନେ ଦୁଇ ଦିନ ପୁରା କାନ୍ଦିଛି ତାପରେ ଗୋଟେ ଦିନ ବି ତା ବାବା ପଳେଇ ଆସିଛନ୍ତି ରାତି ଅଧରେ। ତାକୁ ନେବା ପାଇଁ ଝିଅ ଶୋଇପାରୁନି। ତାପରେ ଦେଖିଲା ବେଳକୁ ଗଲା ବେଳକୁ ସେ ଶୋଇ ପଡିଲାନି ତା ବାବା ସେଠୁ ଫେରି ଆସିଲେ ଫେରିଆସିଲେ ତାରର ଦିନ ତାକୁ ଯାଇକି ଆଣିଲେ ହେରି ଚାରିଟା ବେଳକୁ ସେ ରାତିରେ ଶୋଇ ପୁଣି ମାମୁଁ ଘରକୁ ଯିବି ଯିବି ପୁଣି ତା ବାବା ନେଇକି ଛାଡିକି ଆସିଲେ ତାପରେ ବର୍ଷେ ଆସିଗଲା ବର୍ଷା ଯେମିତି ଆସିଗଲା ପୁରା ପୁରା ପାଣି ପାଗ ପୁରା ଥଣ୍ଡା ହେଇଗଲା ସେ କହିବ ଯେ ନାଇଁ ନାଇଁ ହଁ ନାଇଁ ମାମା ଏଥର ଥଣ୍ଡା ପଡିଗଲାଣି ମୁଁ ଆଉ ଯିବି ମୋର ଆଉ ଏେଶି ଦରକାର ନାହିଁ ହେଲା
ହଁ
ଏମିତି କହିବାର ହଉଛି ଆଉ ବାକି ସେ ବହୁତ ଏଞଜୟ କରିଛି ହଁ ପୁରା ଏଜୟ କରିଛି
ହଁ
ଉଁ ମାନେ ତାର ମନେ ପଡିଯିବ ମାମୁଁ ଘର କଥା ମାମୁଁ ଘରକୁ ଯିବି ହେଲା
ହଁ ଏଇ ରଜ ତ ଗୋଟେ ଦିନ ମାନେ ଏମତି ଏଞଜୟ କରିବାର ଅଛି ମାମଁ ରଜ ଏତୁ ସ୍କୁଲ ରେ ପଢିଲାଣି ଛୁଟି ବି ନଥିବ ନା ଏଇ ରଜ ଯେତିକି ଦିନ ଛୁଟି ଅଥିବ ସମର ଭାକେସନ ଥିବ ତାର ଭିତରେ ସି ଯାଉଥିବ ଆଉ
ହଁ ତାପରେ ଗାଁ ରେ କଣ କି ପିଲା ମାନେ ସବୁ ଗଛରେ ଯୋଉ ଅ ଯୋଉ ଦୋଳି ବନେଇଛନ୍ତି ପିଢା ଫୁଟା ଦଉଡିରେ ସବୁ ଦୋଳି ବନେଇଛନ୍ତି ହଁ ସେ ଦୋଳି ବି ଖେଳିଛି ତାପରେ ବା ପାଟ ଯୋଗା ବି ହୁଏ ଗୋଟେ ରଜରେ ଆମର ଗୋଟେ ପରମ୍ପରା ଅଛି ପାଟ ଯୋଗା ହବ ବର୍ଷକୁ ଥରେ ରଜ ଦୋଉ ଦି ତିନି ଦିନ ବାଟ ଯାଗା ହବ ଲୋକମାନାନଙ୍କୁ ଯୋଉ ଦଉଡିରେ ବାଟ ଜାଗା ହବ ସେ ବାଟ ଜାଗାରେ ମାନେ ବାଟା ଜଗିଲେ ସେମାନେ ଆମକୁ କିଛି ପଇସା ଦିଅ ପାଞ୍ଚ ଟଙ୍କା କି ଦଶ ଟଙ୍କା ଟଙ୍କା କିଛି ବି ଲୋକ ଅଛନ୍ତି ପଚାଶ ଟଙ୍କା ଶହେ ଟଙ୍କା ଦଉଛନ୍ତି ପିଲାମାନୋନ ସେ ପଇସାକୁ ଆଦାୟ କରି ପୁରା ଫିଷ୍ ମାନେ ଭୋଜି କରନ୍ତି ତାଙ୍କ ତାଙ୍କ ଭିତରେ ଛୋଟ ଛୋଟ ପିଲା ଗୁଡା ଆଉ ବି ଭଲ ଲାଗେ ଆଉ ହଁ ସ୍ପେଶାଲ ହଉଛି ପାନ ହେଲା
ଆମେ ତ ସେୟା ଖାଇକି ରହିଛୁ ମାନେ ଆମେ ଏଠି ରହୁଛୁ ନା ଏ ବାହାରେ ଆମେ କେବଳ ପାନ ାଇଁକି ରହିଛୁ କଣ ଦୋଳି ପୋଳି କଥା କିଛି ଆମେ ଜାଣିନୁ ସେ ବିଷୟରେ କହୁଛ ମୁଁ ଜାଣୁଛି ହୁଁ ଯାହା ହଉ
ପାନ ଭାଙ୍ଗିକି ରଖାଯିବ ସବୁ ମସଲା ଦେଇକି ତେଣୁ ଯିଆ ଆସିବ ତାଙ୍କୁ ପାନ ଖଣ୍ଡେ ଦିଆହବ ସେ କିଛି ପଇସା ଦେବେ ଛୋଟ ପିଲାମାନାନଙ୍କୁ କୁନି କୁନି ପିଲା ସେ କିଛି ପଇସା ହେଇଗଲେ ଭୋଜିଗଲେ ଗୋଟେ ଖୁସି ଲାଗେ ଆଉ ଆଉ ଗୁନୁ ବି ସେଥିରେ ସାମିଲ ହଉଥିଲା ତାକୁ ବି ମଜା ବହୁତ ଆସୁଛି ନା
ହଁ ଗାଇଛି ଯେହେତୁ ଭଲ ଲାଗିବ ତାକୁ
ହଁ ତାପରେ ତାର ହଉଛି ମେନ୍ ଅଛି ଖେଳିବା ତ ବିଭିନ୍ନ ପ୍ରକାର ବୋହୁୂ ଚୋରି ହଉ ଲୁଚ ଲୁଚି ଖେଳ ଆଉ। ହୁଁ ସେସବୁ ସେମାନଙ୍କ ସହିତ ଖେଳେ। ଆଉ ନହେଲେ ସିଏ ତାର ସବୁ ଖେଳନା ଧରିବ ଏକୁଟିଆ ବସି କି ବାରଣ୍ଡାରେ ଆଇସ୍କ୍ରିମ ବନେଇବି ସେ କଣ କଣ ସବୁ ବନେଇକି ଡାକିବ ଆଇସ୍କ୍ରିମ ନବ ଆଇସ୍କ୍ରିମ। ସବୁ ବତେଇବ ପ୍ରୋସେସ ଟା କେମିତି ତିଆରି ହଉଛି ବି ଲୋକମାନଙ୍କୁ ବତେଇବ।
ସବୁ ତାହେଲେ ଜାଣିଗଲାଣି ଝିଅ ତାହେଲେ ଆଉ ତମକୁ ତ କିଛି ଅସୁବିଧା ନହିଁ। ଝିଅ ତ ସବୁ କରିଦବ ମାମା ବସିବେ ଆଉ।
ହ ଆଉ ମାମୁଁ ଘରକୁ ଗଲେ ତାକୁ ଆଉ ଭୋକ ଲାଗିବନି କି ଶୋଷ ଲାଗିବନି। ହଉ ମୁଁ ଖାଲି ଖେଳିବି ଆଉ ବୁଲିବି। ମୁଁ ଗାଈ ଛେଳି ଏମାନଙ୍କ ପାଖକୁ ଯିବି ପପି। ତାର ଗୋଟେ ଛୋଟ କୁକୁରଟେ ଅଛି ତାକୁ ସେ ବହୁତ ସାଙ୍ଗ କରେ। ପପି ହେଲା। ମାମା ପ୍ଲିଜ ମତେ ଛାଡ ନା ଟିକେ ପପି ପାଖକୁ ଯିବି।
ଯା ହଁ ହଁ ଭଲ ପିଲାଟା ତାହେଲେ ଆଉ। ହୁଁ ଏମିତି ତାହେଲେ ତମ ରଜଟା ପୁରା ଗଲା।
ହଁ।
ଏବେ ଆସିଗଲା ପୁଣି ପଢାପଢି ପୁଣି ଏକ୍ସାମ୍ ପୁଣି ରଜ ଏମିତି ତ ଚାଲିବ ଆଉ।
ହଁ ଏଇଟା ଗୋଟେ ଶିକ୍ଷା ବିଭାଗର ଆମର ଯୋଉ ଛୋ ଟା ଦଉଛି ସେଟା ଗୋଟେ ବହୁତ ବଡ। ଭଲ ପିଲାମାନଙ୍କ ପାଇଁ କୁଆଡେ କେମିତି ଯିବେ ବୁଲିବାକୁ ବଂ ରିଲେ ଟିଭି ଘର ହଉ ନହେଲେ ହଁ ହଁ।
ଜା ଭଲ ହେଲା ଭଲ ହେଲା ହଁ ହଁ ହଁ। ହଁ ଠିକ ଅଛି ହଁ ହଁ।